ବସିଛି ଏମିତି। ଆପଣ?
ହଁ ମୁଁ ବି ଏମିତି ବସିଛି ଆଉ।
ଆଚ୍ଛା।
ଦେହ ଭଲ ଅଛି?
ହଁ। ଆପଣ?
ହଁ ମୋର ବି ଦେହ ଭଲ ଅଛି।
ହୁଁ।
ତ ଚାଲ ଆମେ ଆମ ଟପିକ ଆରମ୍ଭ କରିବା।
ହଁ।
ତ ଆଜିର ଟପିକ ହଉଛି ଆମର ସରସ୍ଵତୀ ପୂଜା।
ସରସ୍ଵତୀ ପୂଜା ଆଚ୍ଛା।
ହୁଁ। ତ ମୁଁ କିଛି ସରସ୍ଵତୀ ପୂଜା ଉପରେ କହୁଛି ଆପଣଙ୍କୁ ଶୁଣନ୍ତୁ ତାପରେ ଆପଣ କେମିତି ପାଳନ କରନ୍ତି ସେ ବିଷୟରେ କହିବି।
ହୁଁ।
ବିଦ୍ୟା ମଣିଷକୁ ଦେବତା କରେ। ତମେ ଆମେ ସମସ୍ତେ ଏକଥା ଜାଣିଛେ କି ବିଦ୍ୟା ହେଉଛି ମନୁଷ୍ୟ ପାଇଁ କେତେ ଜରୁରୀ ଜଣେ ବିଦ୍ୟା ବିନା ଅସମ୍ପୂର୍ଣ୍ଣ ତ ଯେକୌଣସି କାର୍ଯ୍ୟ ପାଇଁ ଗୋଟେ ମଣିଷକୁ ବିଦ୍ୟାର ଆବଶ୍ୟ କତା ରହିଛି ବିଦ୍ୟା ଅର୍ଜନ କରିବାରେ ପ୍ରକୃତ କ୍ଷେତ୍ର ହେଉଛି ବିଦ୍ୟାଳୟ। ଅ ପ୍ରଥମତଃ ଗୋଟେ ଗୋଟେ ଶିଶୁକୁ ତାର ମା ହୋଇଥାଏ ତାର ପ୍ରଥମ ଗୁରୁ।
ହୁଁ।
ତାପରେ ତାର ଭବିଷ୍ୟତରେ ଆଗକୁ ଯିବା ପାଇଁ ତାକୁ ଯେକୌଣସି ଅ ପନ୍ଥା ବା ଯେକୌଣସି କାର୍ଯ୍ୟ ପାଇଁ ବିଦ୍ୟାଳୟରୁ ଶିକ୍ଷା ମିଳିଥାଏ। ଅ ବିଦ୍ୟାଳୟ ହେଉଛି ଆମର ଏକ ପବିତ୍ର ଅନୁଷ୍ଠାନ ଯୋଉଠାରେ ଛାତ୍ରଛାତ୍ରୀମାନେ ଶିକ୍ଷକ ବା ଗୁରୁଜନଙ୍କଠାରୁ ବିଦ୍ୟା ଶିକ୍ଷା ଲାଭ କରନ୍ତି।
ହୁଁ।
ସର୍ବଦା ବିଦ୍ୟା ଅର୍ଜନ କରିବାରେ ମଧ୍ୟ ମାନସିକ କ୍ଳାନ୍ତି ଜାତ ହୁଏ। ଏହାର ପରିହାର ପାଇଁ ବିଦ୍ୟାଳୟରେ ବିଭିନ୍ନ ଅବକାଶ ଓ ସଂସ୍କୃ ତିକ ଉତ୍ସବର ବ୍ୟବସ୍ଥା କରାଯାଇଥାଏ। ଗଣେଶ ପୂଜା ସରସ୍ଵତୀ ପୂଜା ବିଦ୍ୟାଳୟର ଦୁଇଟି ପ୍ରଧାନ ଉତ୍ସବ। ଅ ଆମର ଗାଁ ମାନଙ୍କରେ ଅଧିକ ଗଣେଶ ପୂଜା ପାଳନ କରାଯାଏ କିନ୍ତୁ ସ୍କୁଲରେ ଯେହେ ଯଉ ଆମର ବିଦ୍ୟା ଦାତ୍ରୀ ହଉଛନ୍ତି ସରସ୍ଵତୀ ତ ବିଦ୍ୟାଳୟରୁ ଅଧିକ କୋଚିଙ୍ଗରେ ଅଧିକ ସରସ୍ଵତୀ ପୂଜା ଧୁମଧାମରେ ପାଳନ କରାଯାଇଥାଏ। ଏହା ଛାତ୍ରଛାତ୍ରୀ ମାନଙ୍କର ଅତି ପ୍ରିୟ ଉତ୍ସବ। ଗଣେଶ ପୂଜା ସରସ୍ଵତୀ ପୂଜା ମାନେ ଆମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ ଖୁସିର ଦିନ ଯେହେତୁ ସେମାନେ ନୂଆ ପୋଷକ ପିନ୍ଧିବେ, ଆ ସବୁ ଜାଗା ବୁଲିବେ, ସେଦିନ ପାଠ ପଢିବାକୁ ପଡେ ନାହିଁ ଗଣେଶ ମୂର୍ତ୍ତି ବା ସରସ୍ଵୀ ମୂର୍ତ୍ତି ବସିବା ଦଵାରା ଦି ତିନି ଦିନ ଛୁ ମିଳେ ଯେହେତୁ ମାନେ ଖିବେ ଯଦି କୋଚିଂରେ ଗଣେଶ ମୂର୍ତ୍ତି କି ପ ଉଁ ମାନେ ଉଁ କି ସରସ୍ଵତୀ ମୂର୍ତ୍ତି ବଟାଯାଏ ତ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
ପାଠ ପଢା ଯୋଉ ଦିନ ତ ଛାତ୍ର ମାନେ ବା ଶିଶୁମାନେ ବୋହୁତ ଯାଆନ୍ତି ସରସ୍ଵତୀ ପୂଜା ପ୍ରତ୍ କ ଶିକ୍ଷାନୁଷ୍ଠାନରେ ତଥା ଅନ୍ୟାନ୍ୟ ଜନସାଧାରଣଙ୍କ ଦ୍ଵାରା ପାଳନ କରାଯାଇଥାଏ। ସମସ୍ତଙ୍କ ଦ୍ଵାରା ଉଁ ଯୋଉମାନେ ଶିକ୍ଷାର ଅର୍ଥ ଜାଣନ୍ତି ସେମାନେ ଶିକ୍ଷାର ଦେବୀ ସରସ୍ଵ ତୀଙ୍କୁ ପୂଜା କରିଥାନ୍ତି।
କରତି ହଁ।
ପ୍ରତ୍ୟେକ କର୍ବପର୍ବାଣୀ ବର୍ଷରେ ଏକ ନିର୍ଦ୍ଧିଷ୍ଟ ତିଥିର ଅନୁଷ୍ଟିତ ହେଲା ପରି ସରସ୍ଵତୀ ପୂଜା ପ୍ରତିବର୍ଷ ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥି ସମହିତ ହୋଇଥାଏ। ଆମର ଯେମତି ଏବେ ଦଶ୍ ର ଅ ସରି ରଥଯାତ୍ରା ଆସୁଚି। ଆଷାଢ ମାସରେ। ସେମିତି ଆମ ସରସ୍ଵତୀ ପୂଜା ଆ ପ୍ରତି ବର୍ଷ ତ ପଡେ ଏହା ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପଡିଥାଏ। ଆ ସରସ୍ଵତୀ ହୋଇଛନ୍ତି ଆମର ବୈଦିକ ଦେବୀ। ତାଙ୍କୁ ବୈଦିକ ଯୁଗରୁ ଆର୍ଯ୍ୟ ସମାଜରେ ପୂଜା କରି ଆସୁଚନ୍ତି। ଅ ଆମର ଅ ଲୋକପ୍ରିୟ ଆମର କାଳିଦାସ ଯିଏ ହଉଛନ୍ତି ସିଏ ଥିଲେ ଜଣେ ଗଜ ମୂର୍ଖ ବା ଅତି ମୂର୍ଖ। ଯିଏକିି ବାଗ୍ଦେବୀ ସରସ୍ଵତୀଙ୍କୁ ଅ ମାନେ ସରସ୍ଵ ତୀଙ୍କୁ ପ୍ରସିଦ୍ଧ ମାନେ ତାଙ୍କୁ ପ୍ରସନ୍ନ କରି ଆଉ ତାଙ୍କ ଠାରୁ ବିଦ୍ୟା ଗ୍ରହଣ କରିଥିଲେ। ସେ ଏହି ବରଦାନ ପାଇଥିଲେ କି ସେ ଗଜ ମୂର୍ଖରୁ କାଳିଦାସ ମହାପଣ୍ଡିତ ହୋଇଥିଲେ କିନ୍ତୁ ସେ ସେଇ ସ୍ତ୍ରୀମାନଙ୍କ ଉପ୍ ପରେ କିଛି ଅ ଉଁ ଅଲଗା ଲେଖିଥିଲେ ତ ତାଙ୍କ ଠାରୁ ପୁଣି ସରସ୍ଵତୀ ମାତା ସେଇ ତାଙ୍କ ବିଦ୍ୟା ଛଡେଇ ନେଇଥିଲେ। ସେ ପୁଣି ଥରେ ଜପ କରି ତାଙ୍କ ବିଦ୍ୟା ପାଇଥିଲେ ତ କୁହାଯାଏ କି ତମେ ଜପ ବା ବିଦ୍ୟା ବଳରେ ସବୁ କିଛି ହାସଲ କରାଯାଇ ପାରିବ ତ ଆମେମାନେ ସବୁସ୍ତେ ସରସ୍ଵତୀ ପୂଜାରେ ମା ସରସ୍ଵତୀ ବା ବାଗ୍ଦେବୀଙ୍କୁ ଜୀବନରେ କେମିତି ଅଧିକ ଶିକ୍ଷା ଗ୍ରହଣ କରିବେ ଏବଂ ଜୀବନରେ କି ପରି ଆଗୁକୁ ଯିବୁ ସେଇ ବିଷୟରେ ଆମେ ଶି କ୍ଷା ବା ଆ ମାନେ ସରସ୍ଵତୀ ମାଙ୍କୁ ପ୍ରାର୍ଥେନା କରିଥାଉ। ଆ ଭାର ସ୍ତାନରେ ସରସ୍ଵତୀଙ୍କର ମନ୍ଦିର ଅଛି। ସେ ସବୁ ସ୍ତାନରେ ତୀଙ୍କର ନିତ୍ୟ ପୂଜା ହଉଚି ଯେଉଁଠାରେ ମନ୍ଦିର ଥାଏ ସେଠାରେ ପୂଜା ହେବା ତ ସ୍ୱାଭାବିକ କଥା। ଆ ମାତ୍ର ସରସ୍ଵତୀ ପୂଜା ଦିନ ଟିକେ ଅଧିକ ପୂଜା କରାଯାଏ ଯେହେତୁ ତାଙ୍କର ଦିନ ଆ ସରସା ଆତୀ ପୂଜାରେ ଅଧିକ ଛୋଟ ପିଲାମାନେ ଖୁସି ହୋଇଥାନ୍ତି। ଆଜି ବିଶାଳ ଭାରତ ବର୍ଷରେ ସର୍ବତ ସରସ୍ଵତୀ ପୂଜା ଅନୁଷ୍ଟିତ ହେଉଚି। ଏବେକୁ ଏବ ସବୁଆଡେ ଅଧିକ ସରସ୍ଵତୀ ପୂଜା ପାଳନ କରୁଛନ୍ତି।
ହୁଁ।
ଏମିତି ସରସ୍ଵତୀ ପୂଜା ଆଉ ବାକି ରହିଲା ଆମର ଲକ୍ଷ୍ମୀ ପୂଜା ଅ ପର୍ବପର୍ବାଣି ଗୁଡିକ ପାଳନ ସମାଜରେ ଅତି ପ୍ରାଚୀନ ଆମର ବହୁତ ପୂର୍ବରୁ ଏଇ ପର୍ବପର୍ବାଣୀ ପାଳନ କରାଯାଉଛି ତ ଲକ୍ଷ୍ମୀ ପୂଜାରେ ଆମର ଅ ଗୁରୁବାରରେ ଏ ଲକ୍ଷ୍ମୀ ପୂଜା ପାଇଁ ପ୍ରଶ୍ବସ ପ୍ରସିଦ୍ଧ ମାର୍ଗଶିର ମାସର ପ୍ରତିଟି ଗୁରୁବାରରେ ଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହୁଏ ଏହି ପୂଜାରେ ଗୃହିଣୀ ମାନଙ୍କର ବିଶେଷ ଭୂମିକା ଥାଏ ଆମର ଯୋଉ ଗୁରୁବାର ମାର୍ଗଶିର ମାସରେ ପ୍ର ତିଟି ଗୁରୁବାର ପଡେ ସେ ଗୁରୁବାରରେ ଆମର ଅ ଲକ୍ଷ୍ମୀଙ୍କୁ ପୂଜା କରାଯାଏ।
ହୁଁ।
ତ ଏ ବିଷୟରେ ତମକୁ ଜଣାଥିବ ଆମ ଗୁରୁବାର ଭିତରେ ଯେହେତୁ ଆମ ସେ ଘରର ଏକ ପାରମ୍ପରିକ ପର୍ବ।
ହୁଁ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ମୁଁ କହୁଥିଲି ଆମ ଓଟ ଆଁ?
ମାର୍ଗଶୀର ଗୁରୁବାରେ ନା ଖାଲି ଜୋଉ ଲକ୍ଷ୍ମୀ ପୂଜା?
ହଁ ମାର୍ଗଶୀର ମାସର ଗୁରୁବାର ଯୋଉଟା ଆମର ଲକ୍ଷ୍ମୀ ପୂଜା ଲକ୍ଷ୍ମୀଙ୍କର ଆଉ ସବୁଠାରୁ ବଡ ପୂଜା ଆ ଏହି ପୂଜା କରିବା ଦ୍ଵାରା ଲ ଏଇ ପୂଜା କରି ଲକ୍ଷ୍ମୀଙ୍କୁ ପ୍ର ତି ମାନେ ପ୍ରସନ୍ନ କରି ଲୋକମାନୋନ ଧନ ଜନ ଐଶ୍ୱର୍ଯ୍ୟ ଭୋଗ କରନ୍ତି। ତ ସୁଣିିଥିବ ଶ୍ରୀୟା ଚଣ୍ଡାଳୁଣି ଅ ଜି ମାନେ ଘର ଖଣ୍ଡିଏ ବି ନଥିଲା ସେ ମାଙ୍କୁ ପ୍ରସନ୍ନ କରି ଧନ ଆଉ ଏବଂ ପୁତ୍ର ସବୁ ସୌଭାଗ୍ୟବତୀ ହଉଥିଲା ତ ମା ଲକ୍ଷ୍ମୀ କେବଳ ଅ ସେଇଠାରେ ବାସ କରନ୍ତି ଯୋଉଁଠାରେ ଅ ପରିବାର ସହପକ୍ଷରେ ଏକାଠିଥିଲେ ଶାନ୍ତି ମୈତ୍ରୀ ଏବଂ ଆ ଭାଇ ଭାଇ ପରିବାର ମଧ୍ୟରେ ସ୍ନେହ ଥିବ ଆଉ ପରିଷ୍କାର ପରି ଛନତା ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ତ ଲକ୍ଷ୍ମୀ ପୂଜା ବିଷୟରେ ତମେ କଣ ଜାଣିଛ?
ଲକ୍ଷ୍ମୀ ପୂଜା ଗୁରୁବାର ତ ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ଓଡିଶାରେ ମା ଲକ୍ଷ୍ମୀଙ୍କ ପୂଜା ବହୁତ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଏ। ଏହାକୁ ଆମେ ମାଣବସା ଗୁରୁବାରେ ବୋଲି କହ କହୁ। ଏହି ବ୍ରତ ମାନେ ଘରେ ସୁଖ ଶାନ୍ତି ଆଉ ସମୃଦ୍ଧି ଆଣେ ବୋଲି ବିଶ୍ଵାସ ଅଛି ଜେ ଯେମିତି କିି ଆମେ କହୁଚେ ମା ଲକ୍ଷ୍ମୀ ଆମକୁ ମାନେ ଆମ ଉପରେ ଆଶୀର୍ବାଦ ଢାଳି ଦିଅନ୍ତି ସେ ପୂଜା ଦିନ। ତ ସେ ପୂଜା ଦିନ ଦେଖିବ ମାନେ ଘର ଦ୍ୱାର ଏତେ ବାସ୍ନାରେ ମହକୁ ଥିବ ଯେ ସତେ ଯେମିତି ଲକ୍ଷ୍ମୀ ଆସିକିରି ମାନେ ଆମ ପ୍ରନ୍ତ ଅଗଣା ରେ ବସିଚନ୍ତି। ଯେମିତି କିି ଆମର ମାର୍ଗଶିର ମାସ ମାନେ ପବିତ୍ର ମାସ ଭାବେ ପରିଚିତ ଏହି ମାସରେ ମା ଲକ୍ଷ୍ମୀଙ୍କର ଆରାଧନା କଲେ ଘରେ ଧନ ଧ୍ୟାନ୍ୟ ଓ ସୁଖ ସମୃଦ୍ଧି ବୃଦ୍ଧି ପାଏ ବୋଲି ଲୋକ ବିଶ୍ଵାସ ରହିଚି ତ ମାଣ ଅର୍ଥ ଧାନ ମାପିବା ପାତ୍ର ଏବଂ ବସା ଅର୍ଥ ସ୍ଥାପନ କରିବା। ଯେମିତି କି ଧାନ ଭରା ମାଣଙ୍କୁ ସଜାଇ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ ସେଥିରେ ଏହାକୁ ମାଣବସା ତା ଗୁରୁବାର କୁହାଯାଏ ଯେହେତୁ ଆମେ ଧାନକୁ ବସାଉ ତ ତାକୁ ଆକୁ ତ ତାକୁ ମାଣବସା ଗୁରୁବାର ବୋଲି କୁହାଯାଏ। ଯେମିତି କିି ଆମେ ଘର ଦ୍ୱାରା ସଫା ଆଁ କରୁ ଝୋଟି ଚିତା ଆଙ୍କୁ କଳସରେ କଳସ ଧାନ ନଡିଆ ଫୁଲ ଦୀପ ଫଳ ଓ ଭୋଗ ପ୍ରସ୍ତୁତ କରାଯାଏ। ଘରକୁ ପରିଷ୍କାର ରଖିବାକୁ ଏଇ ପୂଜାରେ ମାନେ ନାଇଁ ଏ ପୂଜାରେ ଦେଖିବେ ଘରେ ଯେତେ ଅସ୍ନା ବି ଥାଉ ଘରକୁ ସମସ୍ତେ ସଫା କରିଦେଇଥିବେ କାରଣ ମା ଲକ୍ଷ୍ମୀ ଆସିବେ। ତ ଏହି ଦିନ ମା ଲକ୍ଷ୍ମୀଙ୍କର ବ୍ର ତ କଥା ପାଠ କରାଯାଏ। ଯେମିତି କିି ଏଥିରେ ସ୍ଵଚ୍ଛତା ପରିଶ୍ରମ ଦୟା ଓ ସମସ୍ତଙ୍କୁ ସମ୍ମାନ ସମ୍ମାନ ଦେବାର ଶିକ୍ଷା ମିଳେ। ଅ ଯେମିତି କିି ଆପଣ କହିଲେ ବିଶ୍ରୀଆ ଚଣ୍ଡାଳୁଣୀ କଥା। ମାନେ ସେ ଜାତିରେ ଛୋଟ ହେଲେ ମଧ୍ୟ ତା ପାଖକୁ ଯେହେତୁ ମା ଲକ୍ଷ୍ମୀ ଯାଇଥିଲେ। ତ ବଳଦାମ ବଳଭଦ୍ର ରାଗି ଯାଇଥିଲେ। ତ ସେଥିପାଇଁ ସେ ଲକ୍ଷ୍ମୀଙ୍କୁ ମଧ୍ୟ ଅ ମାନେ ଶ୍ରୀମନ୍ଦିରୁ ବାହାର କରିଦେଇଥିଲେ। ତାପର ପ ତାପରେ ଯାହା ସବୁ ଘଟିଲା ତାହା ଆମର ଗୁରୁବାର ମାଣବସା ଗୁରୁବାର ମାନେ ଯୋଡି ହେଇକି ଅଛି। ତ ଆମ ଓଡିଆ ସଂସ୍କୃତିରେ ଝୋଟି ଚିତାର ମାନେ ବିଶେଷ ସ୍ଥାନ ରହିଛି ଦେଖନ୍ତୁ କୌଣସି ଯଦି ପର୍ବପର୍ବାଣୀ ହେଲା କୌଣସି ଯଦି କାର୍ଯ୍ୟ ହେଲା ଫାଷ୍ଟ ଆମେ ଝୋଟି ଚିତା ପକେଇଥାଉ ଘର ଦ୍ୱାର ଧୋଇଥାଉ ତ ଆମେ ଚାଉଳ ହଁ ସେ
ପଶ
ସଂସ୍କୃତି ଅଛି। ତ ସେହିପରି ଲକ୍ଷ୍ମୀ ପୂଜା ବେଳେ ଆମେ କଣ କରୁ ଚାଉଳ ଚାଉଳ ଯୋଉ ଅଛି ଚାଉଳ ଗୁଣ୍ଡରେ ମାନେ ଘର ଆଗରେ ସୁନ୍ଦର ମାନେ ଝୋଟି କରୁ। ମାନେ ଚାଉଳ ଗୁଣ୍ଡରେ କରାଯାଏ ହେଲା ଯାହା ମା ଲ କ୍ଷ୍ମୀଙ୍କୁ ମାନେ ସ୍ଵାଗତ କରିବାର ପ୍ରତୀକ କାରଣ ମା ଲକ୍ଷ୍ମୀଙ୍କୁ ଚାଉଳ ମାନେ ଝୁଟି ବହୁତ ଭଲ ଲାଗେ ବୁଝିଲେ।
ହୁଁ।
ତ ତାପରେ କଣ କରାଯାଏ? ନା ପୂଜା ସହିତ ଅ ଏଇ ପର୍ବ ମାନେ ପରିବାରରେ ଏକତା ମାନେ ସମସ୍ତେ ପରିବାର ସମସ୍ତ ସଦସ୍ୟ ମିଶି ଯାଆନ୍ତି। କୌଣସି ଯଦି ପୂଜା ପର୍ବ ହେଲା ସମସ୍ତେ ମିଶିଯାଆନ୍ତି ଯେମିତିକି ଭକ୍ତି ସହଯୋଗରେ ସେମାନେ ହାତ ବଢ଼ାନ୍ତି। ଏହା ଦ୍ଵାରା ମାନେ ଆମ ମାନେ ପୂର୍ବ ପୁରୁଷ ମାନେ ଯେ ଯୋଉପରି ଭାବରେ ପୂଜା ଆରାଧନା କରନ୍ତି ଆମେ ସେଇପରି ଭାବରେ ପାଳନ କରୁ ଆଉ ଗୋଟେ କଥା ଜାଣିଛନ୍ତି
ଟାଇମ ହେଇଗଲାଣି ନେକ୍ସଟ୍ କଲରେ କଥାହବା।
ହଁ।